ହ୍ୟାଲୋ।
ହଁ।
ହଁ ନମସ୍କାର।
ମୋର ନମସ୍କାର କୁହନ୍ତୁ। ହେଁଏଁ ହେଁଏଁ ହେଁଏଁ ଏ ବାଗି ପଡେ।
ଆଜ୍ଞା।
ହଁ କୁହ। ହାଁ ମୁଁ ନୟାଗଡ
ନୟାଗଡ଼ରେ ତୋର ମାମୁଁ ଘର।
ହେଁ ହେଁ ହାଁ ହାଁ
ନୟାଗଡ ହେଉଛି ମୋ ମାମୁଁ ଘର।
ହଁ କୋଉଁ ଜାଗା?
ନୟାଗଡ଼ର ପୁରା ବଜାର ଉପରେ।
ହଁ। ଆମର ସେଇ ଖଙ୍କପଡା ରୋଡ ପଟେ।
ଓ ହୋ। ହୁଁ ହୁଁ। ନୟାଗଡ଼ରେ ତ ମୁଁ ପ୍ରାୟ ଯାଗା ବୁଲିଛି ଏତେ ଯାଇ କିନ୍ତୁ ବୁଲିନି
ହୁଁ ଆପଣ କୋଉଁଠି କି?
ଆମର ଘର ଟା ହେଲା ପାରାଦ୍ୱୀପ।
ପାରାଦ୍ୱୀପ
ହୁଁ।
ଦୁଇରେ ଭଲ ଭଲ ଜାଗା ଅଛି
ହ ଆଜ୍ଞା ଆମର ତ ଗୋଟେ ବହୁତ ଭଲ ଜାଗା ଅଛି ସମୁଦ୍ର କୂଳ ଆ ନେଉରୁ ବଙ୍ଗଳା ନେଉରୁ ବଙ୍ଗଳା
ହୁଁ
ମନ୍ଦିର ଭିତରେ ହେଉଛି ମା ଶାରଳାଙ୍କ ମନ୍ଦିର ବାବା ଗେରେଖ ନାଥ
ଆଛା ଆଛା କେଉଁଠି ଅଛ
ଆଜ୍ଞା
ସବୁ ଜାଗା ଖବର କରୁଛ ହୁଁ
ଆପଣ ଓଡ଼ିଶା ଭିତରେ କୁଆଡ଼େ କୁଆଡ଼େ ବୁଲିଛନ୍ତି କହୁନାହାନ୍ତି
ମୁଁ ସେପଟେ ଆମର ଭଞ୍ଜନଗର ପଟେ ଯାଇଛି ଆଉ ପଟେ ଆଉ ମହେନ୍ଦ୍ରଗିରି ଜାଣିଛ
ଆଜ୍ଞା
ହଁ ସେଠି ଯାଇଛି ଏମିତି କେତେ ଜାଗାକୁ ଯାଇଛି ଆଉ ଏଇଟା
ଆଉ ସକାଳୁ କଣ ଖାଇଛନ୍ତି
ଏବେ ଟିକେ ନାସ୍ତା କରିଥିଲି ଆଉ
କଣ ଖାଇଥିଲେ
ଏ ବରା ଚପ୍ ଇଟିଲି ପୁରୀ ହୁଁ ଆପଣଙ୍କ ଫ୍ୟାମିଲିରେ କିଏ କିଏ ଅଛନ୍ତି
ମୁଁ ବାପା ବୋଉ ମୋ ବଡ଼ ଦେଇ ଆଉ ଅଜା ମା
ହୁଁ
ଆପଣ ନା ନା ମୁଁ ପଢ଼ାପଢ଼ି ତ ପାଇନି ଏବେ ଦଶମ ପାଇଲା
ମାନେ ଏକ୍ଜାମ ସରିଲା
ଆଜ୍ଞା
କେତେ କଣ ପସେଣ୍ଟେ ଥିଲା
ସେଭେଣ୍ଟି ଟୁ
ହଁ
ଆଜ୍ଞା
ଆଉ କଣସି ନବ କଣ ଭାବିଛର
ପ୍ଲସ୍ ଟୁ ସାଇନ୍ସି
ହଁ ଭଲ ଆଉ ଘରେ ସବୁ ଭଲ ଅଛନ୍ତି
ଆଜ୍ଞା
ଆଜି କଣ ରୋଷେଇ କରିବ ଆଜି
ଆଜି ତ ଏବେ ତ ମୁଁ ଖାଉଛି ଉପମା ତରକାରୀ ବେଉ କରିଥିଲେ
ହୁଁ
ହୁଁ ଖାଉଛି ଏବେ
ହୁ ହୁ
ସ ସ
ଠିକ୍ ଅଛି ହଉ
ଆପଣ ଘରେ କିଏ କିଏ ଅଛନ୍ତି
ମୋର ସେମିତି ମାମା ଆ ସାନଦି ହୁ ହଁ।
ଆପଣ ଆପଣ କଣ ପଢୁଛନ୍ତି?
ନାଇଁ ପଢା ସରିଲାଣି ଏବେ ବିଜେ ଚାଲି ମ।
ମହମ୍ମଦର।
ହଁ।
ଓହୋ।
ନିଜେ ହମେଟ କରିବି, ବନେଇକି ବିକା ହଉଛି।
ହୁଁ ହୁଁ।
ହଁ। ହଉ ଓଡିଆ ଖାଦ୍ୟ କଣ ଖାଇବାକୁ ଭଲ ଲାଗେ? ତମ
ଆଉ ଓଡିଆ ତ
ଆ
ଆମ ତ ଆମି ସବ ପ୍ରେମୀଉ ଆମିଷ ଟା ଆମର ତ ଆମର ସେପଟ ସବୁବେଳେ ମାଛ ଚିଙ୍ଗୁଡି। ଅଧିକ ଆଉ ମାଛ ଚିଙ୍ଗୁଡି କଙ୍କଡା।
କେବେ ପଠା ତମ ପାରାଦି ପୁରଟେ ଖାଇବା।
ହୁଁ।
ଗଲେ ଡାକିବ ଟିକେ।
ଆଜ୍ଞା ଆଜ୍ଞା ଆମର ତ ଏବେ ସମୁଦ୍ର ମାଛ ବହୁତ।
କିଏ ଜାଣିଲା ବୁଲିଯିବ ଖାଲି କହେ କହିଦଉଛ।
ହୁଁ।
ହିଁ।
ଆଉ ଆପଣ କାଲି ରାତିରେ କଣ ଖାଇଥିଲେ?
କାଲି ସେ ଭାଇର ଗୋଟେ ମ୍ୟାରେଜ ଥିଲା। ସେମାନୋରେଠିକରେ ଆସିଥିଲେ ଏଠିକେ ଆଉ ଆମର ବୁଗୁଡା ଗୋଟେ ଜାଣିଛ ବୁଗୁଡା।
ନା।
ତା ଏକୁୁକୁଡା ଆସ। ଏ ଦେ ଦେଖ ଆ ଆ।
ଆଉ ଆଜି ମଧ୍ୟାହ୍ନ ଭୋଜନ କଣ ଆପଣ
ଏବେ ଅଛି ତାଙ୍କ ଘରେ ମାନେ ଭାଇର ଘରେ ଅଛି ତାଙ୍କର ଭାଇଛି କଣ ମଟନ କରିକି କହୁଥିଲେ।
ଓ ସର୍ନିବାର ମଟନ।
ବାରରେ କଣ ଅଛି କେବଳ ମଙ୍ଗଳରେ ଚାହୁନ।
ଓହୋ। ଆମ ସବାରେ ଖାଆନ୍ତି ହଙ୍ଗି ଖାଆନ୍ତିନି।
ହଁ ସେଥିପାଇଁ ଆ ସାଧା ସବୁ ଆଉ।
ଆ ସଧିବହ ପାଳନ ସମ
ଆରେ ବର୍ଷା ହଉଛି ବର୍ଷା ଏ। ବର୍ଷା ହଉ।
ଆପଣଙ୍କ ଆପଣଙ୍କ ବର୍ଷା ହଉଛି? କେତେ ଜରରେ
ସେଗଡୁ ବର୍ଷା ହଉଛି।
ହୁଁ ହୁଁ
ଏପଟେ ସକାଳୁ ଲାଗି ରହିଛନ୍ତି।
ଆମ ତ ସୋମବାର ଠୁ ଲାଗି ରହିଛି ବର୍ଷା।
ସେ ତିନି ରୁ ଥିଲା ଲଘୁଚାପ କହୁଥିଲେ ସାତ୍ ଯାକେ ଅଛି।
ହୁଁ।
ଦେଖ କଣ ହୋଉଚି?
ଆଜ୍ଞା।
ଜିପ୍ ଜିପ୍ ଜିପ୍ ଯେମିତି ଚାଲିଚି ଆଉ କେତେବେଳେ ପୁରୀ ଫୁରୀ ଯାଇଛନ୍ତି ବୁଲିବାକୁ?
ଆଜ୍ଞା ପୁରୀ ତ ମୁଁ ଯାଇଛି ପାଞ୍ଚ୍ ଛଅ ଥର ପରିକା
ହୁଁ କଣ କଣ ଜାଗା ବୁଲିଛନ୍ତି ପୁରି ରେ?
ପୁରୀ ରେ କୋଣାର୍କ ଚନ୍ଦ୍ରଭାଗା ଆଉ ମଠ ବାବା ମଠ ମାତା ମଠ ଆଉ ଯୋଉ ତେ
କଁ ତ ହେଟା?
ଆଉ ଗୋଟେ ଯୋଉ ମନ୍ଦିର ଏଠି ଫିସ୍ ଫିସ୍ କରନ୍ତି ସେଟା ହୁଁ ହୁଁ ରାମ୍ ଚଣ୍ଡୀ।
ହୁଁ ଆ ଆଉ କୋଉ ଜାଗା ତମକୁ ଅଧିକ ଭଲ ଲାଗିଲା?
ମୋତେ ପୁୁରୀ ଥିବା ଭଲ୍ ଲାଗେ।
ହୁଁ ସମୁଦ୍ର ରେ ଗାଧେଇଚ?
ଆଜ୍ଞା।
ହୁଁ। ଲହଡ଼ି ଭାଙ୍ଗି ବାକୁ କେମିତି ଲାଗେ ଆ
ଆମ ପାରାଦୀପ୍ ରେ ତ ମୁଁ ଗାଧୋଇଚି କେତେଥର
ତମ ପାରାଦୀପ ରେ ଏଇଟା ଛାଡିବ
ହୁଁ।
ନା ଏକା।
ଏକା ଆଗୁଆ
ହୁଁ।
ପାରାଦୀପ୍ ରେ ଟିକେ ସଫାସଫି ଅଛି ପୁରୀରେ ଏତେ ଅଳିଆ
ପାରାଦୀପ୍ ଏମ୍ତି ବିଚ୍ ସବୁ ଅଛି।
ହୁଁ ପାରାଦୀପ୍ ରେ ବହୁତ୍ ବଡ ବଡ ବିଚ୍ ଅଛି।
କଣ ବା। ନାଁ ସବୁ ଅ ଛି ନା କଣ କେମିତି?
ହଁ ପାରାଦୀପ୍ ର ତ ନାଁ ଅଛି ବୋହୁତ୍ ବଡ ବଡ
ହୁଁ।
ପତ୍ର ବନ୍ଧ ଅଛି ସେଠି ବି ଭଲ ଅଛି ସଫା ସଫୀ ପୁରା
ଆମର ପୁରୀ ଅଛି ଯେ ଆମର ଗୋଲ୍ଡେନ୍ ବିଚ୍ ପଟେ ସେଇଟା ସ ରଖୁଛନ୍ତି ଆଉ ଗୋଟେ ଏବେ ଆଉ ଗୋଟେ ଏବେ ମାନେ ପାର୍କ ଟାଇପ୍ ରେ ଗୋଟେ କରିଚନ୍ତି ଆମର ସେଟା ମନେ ପଡୁନି। କିନ୍ତୁ ଗମେଣ୍ଟ୍ ର ସେଇଟା ସେଇ ବିଚ୍ ଟା ଭଲ ଅଛି ସବୁ ଡିଜାଇନ ଟାଇପ ର ହେଇଚି ସବୁ ବୀକ୍ରୀ ହଁ ବାସ୍ ବାସ୍ ହଁ ସେଇ ବିଚ୍ ଟା ଟିକେ ଭଲ ଅଛି ଆଉ ଏମିତି ଲୋକାଲ୍ ବିଚ୍ ଟା ତେ ଭଲ ନାହିଁ ମାନେ ସ୍ୱର୍ଗ ଦ୍ୱାର ସେପଟୁ ଇ ଏପଟ ଯାକେ ଲାଷ୍ଟ ଯାକେ ପୁରା ଏମିତି ଗାଧୋଇବାକୁ ଭଲ ଲାଗେ କି ତୁ ଅଳିଆ ବସନ୍ତି ଆଉ?
ହୁଁ।
ତଥାପି ତାଙ୍କର ଟିମ୍ ଅଛନ୍ତି ସଫା ସୁୁତୁରା କରୁଛନ୍ତି।
ଆପଣ କେତେଥର ଯାଇଛନ୍ତି ପୁରୀ?
ବହୁତ ଥର।
ଆପଣଙ୍କ ଘର ଗତିରୁ ପୁରୀ କେତେ ବାଟ?
ଆମ ସେ ପଟେ ଆମ ଟ୍ରେନ ଅଛି ନା ନୟାଗଡ଼ରୁ ସେ ମାତ୍ର ପଚିଶ ପଚିଶ ଟଙ୍କାରେ ପୁରୀ।
ହୁଁ ଆମର ତ ଏପଟେ ନେବ ପଞ୍ଚାଅଶୀ ଟଙ୍କା।
ହୁଁ।
ଚାରି ପାଞ୍ଚ ଜଣ ଲାଗିବ।
ଏତେ ନହିଁ ଆଉ ତିନି ଘଣ୍ଟା ଲାଗେ ସକାଳ ହଁ ଧର ସାତଟା ଆଠଟା ବସିଲୁ ସାତଟା ପଇଁଚାଳିଶ ଟ୍ରେନ ଆଠଟାରେ ଆଠଟା ବସିଲେ ଦଶଟା ଆସିକି ପହଞ୍ଚିଯାଇଛି।
ହୁଁ ଆମର ତ ଏପଟେ ଆମର ଏପଟେ ଶହେଅଶୀ କିଲୋମିଟର।
ହୁଁ ପାରାଦୀପ୍ ପୁରୀ ଯାହାଲେ ଟିକେ ଦୂର ହବ ନା।
ହୁଁ।
ଆପଣଙ୍କଠୁ ଶହେ କିଲୋମିଟର ହବ।
ହଁ ଶହେ କିଲୋମିଟର ପରେ ହବ। କାହିଁକ କହିଲ ଭୁବନେଶ୍ୱର ଏପଟେ ଗଲେ ଭୁବନେଶ୍ୱର ଗଲେ ଶହେ କିଲୋମିଟର ହେଇଯାଉଛି ନୟାଗଡ଼ରୁ। ତ ସେଠୁ ଆଉ ଯହାଲେ କୋଡିଏ ପଚିଶ କିଲୋମିଟର ଯାହେଲେ ଶହେ କୋଡିଏ କି ପଚିଶ କିଲୋମିଟର ଭିତରେ ହବ।
ହୁଁ।
ଚିଶ କିମ୍ବା ତିରିଶ ଏପଟ ସତୁରି ବି ଅଛି। ଅଛି ଗୋଟେ ଆମର ରଣପୁର ଜାଣିଛନ୍ତି।
ଆଜ୍ଞା।
ରଣପୁର ଜାଣିଛ ରଣପୁର?
ନା ନା।
ସେପଟେ ଜଗନ୍ନାଥ ମାନେ ସେକେଣ୍ଡ ଶ୍ରୀକ୍ଷେତ୍ର କହିଲେ ଚଳିବ ହେଇଟାକୁ। ସେଇଠି ଜଗନ୍ନାଥ ମନ୍ଦିର ଦେଇକି ବି ଗଲେ ପାଖ ଟିକେ ମାନେ ରଣପୁର ପୁରୀ ମାନେ ସେ ବାଟରେ ଟିକେ ଶର୍କଟ ପଡିବ ଆଉ। ରଣପୁର ତାରେ
ଆଉ ଏଥର ଯିବେ? ପୁରୀ।
ହଁ ଅଛି। ଆମର ଏପଟକୁ ଯିଆର ଅଛି ଘଟଗାଁ ଅଛି ତାରିଣୀ।
ହୁଁ-ହୁଁ।
ସେଠିକି ଯିବାର ଅଛି ସେଠୁ ପୁରୀ ଯିବାର ଅଛି ଆଉ। ହଁ ଅଛି ଅଛି ଆଉ ଆପଣ ବୁଲିଯିବେ ନା ନାଇଁ କୁଆଡେ?
ଆଜ୍ଞା?
ଆଉ ବୁଲିଯିବାର ପ୍ଲାନ୍ କୁଆଡେ ଅଛନ୍ତି ନା
ହଁ ଓଡିଶା ରାଜସ୍ଥାନ ଯାଇଥିଲ
କଣ କାମରେ ନା ଏମତି ବୁଲିଆକୁ?
ନା ନା ବୁଲିଆ ଯାଇଥିଲୁ।
ହଉ ଠିକ ଅଛି, ତାହେଲେ କଲ କରନ୍ତୁ ତମ ସହିତ କଥା ହେଇକି ଭଲ ଲାଗିଲା, ତାହେଲେ ଯିବା ତମ ପଟକୁ ଆଉ।